ହ୍ୟାଲୋ କଉଁଠି?
ଏଇ ଆସିଥିଲ ଟିକ ନୂଆଡେୁଲି
କୋଉଠି ଆଉ କଣ ଖବର ସବୁ ଭଲ? ଖବର ସବୁ ଭଲ?
ହଁ ଖବର ସେଇଭଳିଆ ଆଉ ଏଇ କମ୍ପୁଟର ତ କରଛ କମ୍ପୁଟର
ନା ମୁଁ ସେ ପଚାରୁିଥିଲି କଣ ଆଉ। ହ୍ୟାଲୋ।
ହଁ।
ହଁ ଓହ ହୋ। ନା ଆଉ କଣ କହୁଛୁ କହିଲି କଣ କରୁଛି? ହଁ ହଁ ବର୍ ସାଇଜ ହଁ।
ହଁ ସେଇ ଡ୍ରେସ ଟା ଆଉ ଗୋଟେ ନେବି ଭାବୁଥିଲି ସେଇଥି ଏ ଆ - ମୁଁ କ ଦେଖିବା ଦେଖିଆ ଆ ସେ କାଳେ ଆଉ ଯଦ ଥିବ ସେ ରଜ ଟାଇମ ରେ ସେଟା କହିଲା ତିନିଶହ ଟଙ୍କା।
ଗଲେ ଫୋନ କରକୁ ଯିବାନି ଆସିବା ନୂହାଟରୁ ଆଉ।
ହଁ ମୁଁ ପାଇଁ ନା ନୂଆଟେ ଅଛି ବା ଏଇ ଭାବୁଛି ସେଠୁ ନେଇକି ଯିବି କମ୍ପ୍ୟୁଟର ଟା ହେଇଛି କମ୍ପୁଟରା ସାରିକି ଯିବି ସେଇଠୁ ନେଇକି ଯିବ ସେଠି ସେ ରଜ ଦିନ ଆସିଥିଲୁ ତିନିଶହ ଟଙ୍କା କହିଥିଲା ମୁଁ କହିଲି କାଳେ ଦେଖିିବା ରଜ ପରେ ଏବେ କାଳେ ଅଢେଇଶ ଟଙ୍କା ଖଣ୍ଡେ ନେଇଥିବ ଯଦି।
ହଁ ନାଁ ଶପ ଅଲି ଗଣେଶ ଗଣେଶ ପୂଜା ଆଇଲାଣି
ହଁ ଆଗରୁେ ଡ୍ରେସ ଟା ରଖିଦେଇଥା କିଣିକି ଆଉ।
ହ୍ୟାଲୋ ହଁ ସେଇ ଗଣେଶ ପା ନା ପୁଣିଡ୍ରସ ପତ ଆିବା ବଢିବ ପାଣି ବାହାର ଖାଲି ପଇସା ଉପରେ ପଇସା ଖର୍ଚ୍ଚ ହଇନା ପାଣି ବାହାରେ ମିନି ମିନିମମ୍ ହଜାର ଟଙ୍କା
ପା
ପାଣି ଭହାରେ ତ ନିଜେ କହୁନି ମିନିମମ ହଜାର ଟଙ୍କା ନିହାତି ନହେଲେ ହବନି ପାଞ୍ଚଶହ ଟଙ୍କା ସିଏ ନେବେ।
ତୁ ଏଣେ ବାଉଁଙ୍କି ଫାଉଁଙ୍କି କିଣି ସେ ବାଉଁଙ୍କି ସଜାଇବୁ ତା ବାଉଙ୍କି ତ ସେ ବା ବତାର ତ କିଣିଲୁ ତାକୁ ପଣି ସଜାଇବୁ ତାକୁ ପଣି ସେ ତା ଦଉଡି କିଣିବୁ
ତା ଦୌଡିିକି ବାଉାମଙ୍କି ଧର ଦୁଇଶହ ଟଙ୍କା ଦବ ବାମୁଙ୍କି ଦୁଇଶହ ଟଙ୍କା ପଳେଇବ କପଡା
ହଁ ସେଇ ଯୋଉ ଶିକିକା ସେ ଯୋ- ହଁ ଆଉ ଫେଣି ସେ ମାଳି ଫାଳି ମାଳି ଫାଳି ଆଣିବୁ।
ହଁ ଦୁନିଆ ଦୁିନିଆ-
ହଁ ମାଳି ଫାଳି ଯା ପକେଇବା କଥା ଆଣିଲୁ ଆଉ ଫେଣି ଫୁଲ ଫୁଲ ମାଳ ତ ଆଣିବୁ।
ହଁ ସେଇନା ଦୁନିଆ ଟଙ୍କା ଖର୍ଚ୍ଚ ମି ହଜାର ବାର ଶହ ଟଙ୍କା।
ଖଣି ଦିଟେ ଆଣିିଲୁ।
ଛି।
ଉଁ ଗଡୁ ମୋର ବି ଅଛି ଦେଖିବା କଣ ହବ ଯଦି ଆଉ ଗଡା ନେ ସେଟା ମିଳୁନି ଗୋଟେ। ଗୋଟିଏ ମିଳିଲା ଆଉଗୋଟେ ମିଳୁନି।
ହଁ ବା ସେଇ କିଏ ନେଇଯାଇଛି ଆମର ଆଠର କଣ ନମାମୁଁକୁ ଦେଇଥିଲ ଦେଖେ ପୁଣି ମାମୁ ଆଣିବାକୁ ପଡିବ।
ଗଡୁ ନେଇକ ଯାଉଛ ହେ।
ଏଇଆା ଆଉ କହ ନା ମୁଁ କହିଲି ପଚାରେ- କହିଲେ ପଚାର ଆଉ କଣ କରୁଛି ଆଉ ତା ସେ କହିଲି ପଚାରିବା- ହଉ ତୋ ଦେହ ବା ଭଲ ଅଛି ନା?
ହଁ ଦେହ ଠିକ ଅଛି ତୋ ଦେହ କେମିତି ଅଛି?
ହଁ ମୋ ଦେହ ଭଲ ଅଛି ଆଉ ଟୋଟୋ ଗୁାୋଉଠି ଗୋଟେ ରହିଛି ଗୋଟା।
ହଁ ସିଏ ଗୋଟା ରହିଯାଇଛି ଣ୍ଡିଗଲ ଗୋଟା ମୋବାଇଲ ଷ୍ଟୋର ରେ ରହିଯାଇଛି। ଠିକଠା ତାର ପଇସା ଦଉଛି ତାକୁ ଆଉ।
ଓ ସେ ଯାଉ ରହିଯାଇଛି ଆଜ୍ ଖାଲି ଏଇ ଆଖି ଟା ଖରାପ ହେଇାନଣି ସେ ଯୋଉ ଯାଇଥିଲା ବା ମେଡିକାଲ। ତାର କହିଦ
ହଁ ଯୋଉ ଆବେ ଯାଉ ନା ଯାହା ପାଇଁ ଆଖି ଖରାପ ହେଲା ସେ ସେଇ ଦୋକାନ ରେ ଯାଇ ଅଛି କଣ କହିବ କହନି?
ନା ସେ କଥା ନୁହଁ ଯଦି ତୋର ମୋବାଇଲରେ ଦେଖୁଛୁ ଆମେ ଯେତେବେଳେ ଶୋଇବା ଖାଇବା ପିଇଆଛେ ସେ- ଳେ ମୋାଇ ଦୋରୋାଇଲ ଚାର୍ଯ ବସେଇକି ବି ସେ ଖେଞ୍ଚୁଚି ସେ ବସେଇକି ବି ସେ -
କିଛି ଖରାପ ହବନି ଆଉ କଣ ହବ?
ଚବିଶ ଘଣ୍ଟା ମୋବାଇଲ ଦେଖୁଛି ଆଖି ଖରାପ ହବନି କଣ ହବ। ମୋବାଇଲ ଚାର୍ଜ ଗେଞ୍ଜି କି। ଆଉ ସେ ଆଉ ଯ ଆଖି ଖରାପ ହବନି ଆଉ କଣ ହବ ସେ ଅତୁନା ମନା। ହେଲା ସେଇଆକୁ ତାର ହଉଛି ଆଉ ତାକୁ କହିବୁ କଣ ଆଉ।
ତା ଘରେ ସବୁ ତା ବୋଉ ସୋଧିଲେ ତା ବାପା ସୋଧିଲେ ଘରେ। କାହିଁ ଏତେ ଫୋନ କେଞ୍ଚୁଚୁ କହିଲା ପରେ ବି କାହା କଥା ମାନିଲାନି ଆଉ ସେ କଣ କରିବ।
ହଁ ତାକୁ କଣ କଇବୁ କହ ଆଉ ସିଏ ସେଇଆକୁ ଖାତିରିଆ ଦେଖେଇବ ମନ ଇଚ୍ଛା ଆଉ ଇଏ କରିବ ତାକୁ। ତୁ କଣ କହିବୁ ଯିଏ ତାର ମନ ମାନିଲା ନଲେ ତାକୁ କଣ କଇବୁ ଚବିଶ ଖଣ୍ଡା ମୋବାଇଲ ତା ବୋଉ ମନା। କରିବ ଭଲ ମନ୍ଦ ସେ ଯତୁନୀ ମୋବାଇଲ ଦେଖିବ ତାକୁ ତୁ କଣ କହିବୁ। କହୁନୁ ଏଇଆଉ କଣ ନା ଆଉ କଣ ଆଉ। ଆଉ ଗୋଟେ ଆଉ କଣ ଆଉ ସେଆକୁ ଆଉ।
ଆଜି ଆଜି ଏବେ ଫେଣି କଣ ଏବେ ଫେଣି ଏବେ ଫେଣି କଣ କରୁଛି ନା ଷ୍ଟୋରି ପ। ଦଉଛି ଗେମ ରେ କମ୍ ବାକ କରିବ।
ହଁ।
ମାନେ କଣ ଗେମ୍ ଖେଳିବ ଫେଣି କହୁଥିଲା। ଫୋନ୍ଟା ଏଷ୍ଟେ ଅଲଟ୍ରା ଗୋଟେ କିଣିବ ସେକେଣ୍ଡ ହେଣ୍ଡ।
ମୁଁ ସେ କଥା କହୁନି ମୋ କହିବା କଥା କଣ କହିଲୁ ଯଦି ତୁ ମୋବାଇଲ ଦେଖିଲୁ ତୁ ଦେଖେ। ଚବିଶ ଘଣ୍ଟା ମୋବାଇଲ କଣ ଦେଖିବୁ। ଚବିଶ ଘଣ୍ଟା ମୋବାଇଲ ମୋବାଇଲ ଚାର୍ଜ। ଚାର୍ଜ। ଚାର୍ଜ କେଞ୍ଚିକି ଦେଖିବ ଇଏ କରି ଦେଖିବ ଚବିଶ ଘଣ୍ଟା ମୋବାଇଲ ଦେଖିଲା ତା ଘରେ ତା ବୋଉ।
ଶୁଣୁଛି କି ସେ ଏଇ ତ ତାକୁ। ସେ ଯୁଆଡେ ବି ଦେଖେ ତାକୁ ତାକୁ ଯଦି କୁଆଡେ ବୁଲେଇ ବାକୁ ବି ନବୁ ତା ସାଙ୍ଗେ ବୁଲିବାକୁ ଯିବୁ ତାର ଫୋନ ଚାଲିଥିବ। ତାର ଫୋନ ଚାଲିଥିଅ ସେଇଠି।
ତାକୁ ତାକୁ ମନା କଲୁ ତା ଇଏ କନା ସେଏ କନା ଯତମ କରିବ। ତା ବୋଉ ତାକୁ ତ ତା ବୋଉ ଚବିଶ ଘଣ୍ଟା ତାକୁ କୁହେ ତା ତା ତା ତା ତା ବୋଉ। ତା ବୋଉ ତାକୁ ଚବିଶ ଘଣ୍ଟା ଖୋଥୁବ ତୁ ଆରେ ମୋବାଇଲ କଣ ଚବିଶ ଘଣ୍ଟା ଦେଖୁଛୁ ଯେ ସେଆକୁ ଏଇନା ତାଙ୍କ ଯୋଉ ପିଲା ଘର ପରିବାର ପରିବା ଇଏ ନାହିଁ ସେ ଆଉ ରହିଲା ଆଉ ସେ କଣ କରିବ ଦୋକାନରେ ରହିଲା ଆଉ ତାକୁ କହିବୁ କଣ ଆଉ ହ୍ୟାଲୋ। ନା ସେଇଆକୁ ଆଉ।
ସେ ମାନିବି କାହାକୁ ମାନୁନି ଆଉ ତାକୁ କହିକି ଫାଇଦା କଣ।
ଖାଲି ଆଉ ତାକୁ କହିବୁ କଣ ଯିଏ ଯାହା କଲା ଆଉ ତାକୁ କହିଲେ କଣ ହବ ଯିଏ ଯାହା କରିବ ତାର ସେଇଆ ଭୋଗିବ ଆମେ ତାକୁ କହିଲେ କଣ ହବ।
ସେଇ ନିଜେ ମୋବାଇଲ ରେ ପଇସା ଖର୍ଚ୍ଚ କରି ନିଜେ ଫୋନ ସଜାଡିବ ନିଜ ଆଖି ନିଜେ ଖରାପ କରିବ ଫେଣି ନିଜେିଁ ପଇସା ହଁ ଆଉ ସେ ଆଣିବ ଆଉ ତାର ରୋଜଗାର କଲା ଏନା ତାର ଅଲଟ୍ରା ଆଣୁ ଯାହା ଆଣୁ।
ହଁ ସେ ନିଜେ ଦେଖିବୁ କି ଭଲ ମନ୍ଦ ସେ ସ ଚବିଶ ଘଣ୍ଟା ଖାଲି ଇଏ ଚକ୍କର ରେ ରହିଲା ସେ ହବ କୁଆଡୁ। ହ୍ୟାଲୋ ତାକୁ ହଁ। ତାକୁ ତୁ କଣ କହିବୁ କଉନୁ ଗ କିଛି ଗୋଟେ ମିନତା ବୁଧୀ ଦରକାର ମାଇଣ୍ଡ ମେଚର କି ଭଲ ମନ୍ଦ କଣଟା କିଛି ଦକାର।
ବୁଦ୍ଧି ତାର ଆସିବ କୁଆଡୁ, ବୁଦ୍ଧି ଆସିବ କୁଆଡୁ।
ଆ ଚ ଦେଖେ ତତେ ଜଣେ କହିଲା କି ଭଲ ମନ୍ଦ ତୁ ଗୋଟେ ଯୋଉ ରହିଲୁ ତୁ କେତେ ଜାହା ଛାଡିଲୁଣି କଇଲୁ ତୁଟା ଭଲ ମନ୍ଦ ବାହାରୁକୁ ପଳାନ୍ତୁ ତ ଯା ଅଛନ୍ତି ତ ଭାଇ ଫାଇ କୋଉଠି ବୁଝାବୁଝି କରିକି ଖାଲି ରୁଅନ୍ତୁ। ଦେଖେ ଚଣ୍ଡିଖୋଲରୁ ଦେ ଚଣ୍ଡିଖୋଲରେ ଚଣ୍ଡିଖଲରେ ରହିଲୁ କିଛି ନାଇ ଚଣ୍ଡୀଖୋଲ କଣ ସାରା ଜିବନ ସେଇ ପାଞ୍ଚ ହଜାର ଦଉଥିବେ ତୁ ବାହାହେଲୁ ଭଲ ମନ୍ଦ କଲୁ ପରିବାର ପରିବାର କଁ ହେଲା ଭଲ ମନ୍ଦ ତୁ ସେଇ ପାଞ୍ଚ ହଜାର ତୁ ଚଳିବୁ।
ହେ ଇଏ ତ ଜମାରୁ ଚାରି ପାଞ୍ଚ ହଜାର ଟଙ୍କା କଣ ଦଉଛି ତୁ ଯାଇ ବାହାରୁକୁ ପଳାନ୍ତୁ ବାହାରେ ଆହୁରି ହୋଟେଲ ଫୋଟେଲ ରହିଗଲେ ସେଠି ଦଶ, ପନ୍ଦର ହଜାର ଗୌରା ହେରିକାଙ୍କ ଭଳିଆ
ତା ଭାଇ ପା ଅଛି କୁଆଡେ ପାଉଛି କୁଆଡେ ସତୁରି ହଜାର ଟଙ୍କା ତ ସେ ଭାଇ
ହଁ ତୋ ଭାଇ ଘରେ ପାଉଛି ଫେଣି ତା ବଡ ଆଲୋକ ଭାଇକି ଫେଣି ରଖିଦେଇଥିଲା। ଆଁ ହଁ କଣ କହିବ କହନି ତା ତାକୁ ପଇସା ମାଗିଲେ ତୁ ଏ ଯାଇଚୁ ମାସେ ଦେଢ଼ ମାସେ ହେଲା ତ ଯାହା ହେଲେ ଘରେ ପଇସା ମାଗିବେନି ଘର ତୁ ଚଳିଆକୁ ପଇସା ନାହିଁ ଦେଖୁଛୁ ବାପା ଘରେ ବସିଲା
ତୁ ବାହାରକୁ ଯାଇଛୁ କାଇଁ? ପୁଅଟା ହେଇଚୁ ପା ବଡ ପୁଅ ବାହାରକୁ କାଇଁ ଯାଇଛୁ, ହଁ ତା ବା ବାପା ଯୋଉ ପଡି ଯାଇଥିଲେ ଗାଡି ନା କୋଉଥିର ଗାଡି ନା ଯୋଉ କଣ ଷେଣ୍ଢ ପଶିଗଲା ପଡିଯାଇଥିଲେ।
ହଁ ସେଇ ଟାଇମ ରେ ସେ ଟାଇମ ରେ ଅ ତା ନନା ତାକୁ କହିଲେ କହିଲେ ଆଉ ଗୋଟା ଏଥରେ ରଖିଦେବି, ରଖେଇଦେଲା ତଥାପି ସିଏ ମାନେ
ସିଏ ତାର ତାର ନିଜର ବୁଦ୍ଧି ନିଜ ସ୍ଵବୁଦ୍ଧି ନେଇକି ଭଲ ମନ୍ଦ ମୋ ବଡ ପୁଅଟା କଉଟି ରହିକି ଭଲ ମନ୍ଦ ରହିକି କଣ କରିବି କିଛି ନାହିଁ ତାର।
ହୁଁ।
ତାକୁ କଣ କହିବୁ ହ୍ୟାଲୋ।
ଭାଇ ବୁଦ୍ଧି ଆଉ ନାଇଁ ତାକୁ ଏତେ ବର୍ ତାର ନାହିଁ ତା ବୟସରେ ତାକୁ ତୁ ନିଜେ ଦେଖୁନୁ। ତା ବୟସରେ ଦେଖେ ତା ନ ନଁ ତାରି ସାଙ୍ଗର ପିଲା ତୁ ନିଜେ ଦେଖେ ତାରି ସାଙ୍ଗର ପିଲା ଦେଖେ କାଲହାଈ ଦ ଦେ କାବୁଲା ଭାଇ। କାବୁଲା ଚାକିରି କରିଗଲା।
ସାଗର ଭାଇ ସାଗର ଭାଇ ଯାହା ହେଲେ ବାହାରେ କିଛି ଗୋଟେ କାମ କରୁଛି। ହଁ ଚିଣ୍ଟୁ ଭାଇ ଦେଖେ ତାଙ୍କରି ସାଙ୍ଗର ଚିଣ୍ଟୁ ଭାଇ। ହଁ କଳା ସେ ତାଙ୍କ ସାଙ୍ଗ ନୁହେଁ କଳା ସେ ତାଙ୍କ ସାଙ୍ଗ ନୁହେଁ ଦେଖ ତାଙ୍କ ସାଙ୍ଗ ଦେଖ କିଏ କିଏ ଦେଖଉଛି ଆଲୋକ ଭାଇ ସାଗର ଭାଇ ଜିତୁ ତମକୁ ଜିତୁ ଭାଇ ଯୋଉ କଣ କାବୁଲା ଭାଇ, କାବୁଲା ଭାଇ, ଚିଣ୍ଟୁ ଭାଇ, ପୁଷ୍କର ଭାଇ। ଟୁଟୁ ଭାଇ ଦଉ ଟୁଟା ହାଇ କୁଲୁ ଭାଇ ଏମାନେ ସମସ୍ତେ ଦେଖେ ଯାହା ହେଲେ କିଛି କାମ କରୁଚନ୍ତି। କେବଳ ଆଲୋକ୍ ହାଇ।
ଦେଖେ ନିଜେ ଦେଖ ଦେଖିଲେ ହି ସେ ଭଲ ମନ୍ଦ ଇଏ କଣ କରୁଚି କହିଲୁ ଇଏ ଖାଲି ସବୁବେଳେ ରହୁଚି କି ମାନେ ଅଲୁମାନ ତାର ମାନେ ମାନେ ତାର କିଛି ହଉ କି ରୋଜଗାର କରେ କି ଭଲ ମନ୍ଦ ପରିବାରଟା କେମିତି ଚଳିବ? ଖାଇଆ ପିଆ ଭଲ ମନ୍ଦ ତାର କି ତା ବାପା ଯୋଉ ମିସ୍ତ୍ରୀ କାମ କରୁଛି ସେ କଣ କରିବ? ସେ ଏକାଟିଆ ଲୋକ ତାର ଯାଉ ଟିଟାଇ ଯାଅଉ ଟୋଟୋ ରହିଲା ତା ବାପକୁ ଟିକେ ହାଲକା ଗୋଲାଗାଲି ଘର ଭଲ ମନ୍ଦ ସବୁ ରହିଲା। ସେ ରହିଲା ଯା ବାପାକୁ ହେଲ୍ପ ହବନା ଆଉ ଯୋଉ ରହିଲା ଯଦିଓ ରହିଲା। ସେ ରହିଥିଲା ତଥାପି ପାଉଥିଲା ପଇସା। ଯୋଉ ମାନେ ଭଲ ହେରିକା ରହିଥିଲା ସେ କହିଲା ଖାଇଆକୁ। କଣ କରିବ ନିଜେ ଦେଖୁନି କିଛି ଭଲ ମନ୍ଦ ଆଉ ସେ କହିଲେ କଣ ହବ ସେ ଯାହା କରିବ ଆଉ। ଆଉ କଣ କହ ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ଭଲ ଅଛନ୍ତି।
ଆଉ ତୁଆ ଗୋଟେ କୁଆଡେ ବୁଝିଥିବୁ ଥିଲୁୁ କଟକ ନା କୋଉଠି ଥିଲୁ ବା ତୁ ନା ପଳେଇ ଆଇଲୁଣୁ।
ହଁ ମୁଁ ଯାଇଥିଲି ଗୋଟେ କଣ ଇଣ୍ଟରଭ୍ୟୁ ଦବାକୁ ଇଣ୍ଟରଭ୍ୟୁ ଦେଇକି ଆସିଲି ଆଉ।
ଓହୋ ନା ସେ ବରଂ ଏଇ ଯାଏ।
ହଁ ସେ କଟକ ଯାଇଥିଲି ନନା କହିଲା ଆଉ ଗୋଟା କାମ ଅଛି। ଠିକ୍ ସେ ଖାଲି ଇଣ୍ଟରଭ୍ୟୁ ଟା ଦେଇଦେ ଯଦି ହେଇଗଲା ହେଇଗଲା ଭଲ କଥା। ଯାଇଥିଲି ଇଣ୍ଟରଭ୍ୟୁଟା ଦେଇକି ଆସିଛି ଦେଖିବା ସେ କଣ ହବ ଗୋଟା ଆଉ।
ଆଉ ଆଉ କଣ?
ଆଉ କୁଆଡେ ଗୋଟା ବୁଲିଆକୁ ଯାଆନ୍ତେ ପୁରୀ ଫୁରୀ ଯାଆନ୍ତେ କୋଉଦିନ।
ଚାଲନା ମିନିମମ୍ ହଜାର ଦୁଇ ହଜାର ଟଙ୍କା ନହେଲେ ହବନି।
ପର୍ସନାଲି ତୁ କହୁଚୁ ହଜାର ଦିହଜାର ଟୋଟୋ କହୁଚି ମିନିମମ ଜଣକା ପାଞ୍ଚ ହଜାର ଟଙ୍କା ନହେଲେ ହବନି। ମୁଁ କହିଲି ମୁଁ କହିଲି ସେଠି କଁ ଘର ଫର ତିଆରି କରିବୁ କି?
ହଜାର ଟଙ୍କା ହେଲେ ଦେଖେ ଗାଡି ଭଡ଼ା ଟ୍ରେନେ ଖର୍ଚ୍ଚ କେଜାଏ ଟ୍ରେନ ଦୁଇଶହ ଟଙ୍କା ଭଳିଆ ଯିଅ ମୁଁ ଗୋଟା କଥାକୁ କହୁ
ନା ଟ୍ରେନେ ଟ୍ରେନେ ଯାହାହେଲେ ଛଅଶହ ସାତଶହ ଟଙ୍କା ଯାଉଚି।
ଟ୍ରେନେ ନା ମ। ତିରିଶ ଟଙ୍କା ଯାଉ ନେଉଚନ୍ତି ତିରିଶ ଟଙ୍କା ଏବେ ଯାଇଚନ୍ତି ସବୁ ତିରିଶ ଟଙ୍କା। ତୁ ଧାନମଣ୍ଡଳୁ ବସିବୁ ତିରିଶ ଟଙ୍କା ତିରିଶ ତିରିଶ ଷାଠିଏ ଟଙ୍କା ଦବ। ସେ ମୁଁ ଟ୍ରେନ ଖର୍ଚ୍ଚ ଦୁଇଶହ ଟଙ୍କା କହିଦଉଚୁ ଦୁଇଶହ ଟ
ମଣ୍ଡଳ କଣ ପୁରା ଡାଇରେକ୍ଟ ପୁରୀ ପାଖରେ ଛାଡ଼ି ଦଉଚି ସେଠି ପୁରୀରୁ ଫେଣେ ଆଉ ଗୋଟେ ଗାଡ଼ି ଧରିକି ଯିବୁ ନ ନାଇ ପୁରୀକି।
ଆ ସେ ସେଠି ସେଇଟା କହୁଛି ଟ୍ରେନେ ଟ୍ରେନେ ଟ୍ରେନ୍ ଦୁଇଶହ ଟଙ୍କା ଆଣଥବ। ଅଟ ଅଟ ଶହେ ଟଙ୍କା ଦବ ଅଟ ଶ ଯିବା ଆସ୍ ଆଉ ଭଲ ମନ୍ଦ ତୋର କି ଖାଇଲୁ ପିଇଲୁ ଭଲ ମନ୍ଦ ରହିଲୁ କୋଉଠି?
ଆହାଲେ ଆଟଲିଷ୍ଟ ଆମ ହାତ୍ ହାତେରେ ହାତେରେ ତାହେଲେ ଦି ହଜାର କି ତିନି ହଜାର ପାଖାପାଖି ଧରିକି ଯିବୁ।
ହଁ ତମେମାନେ ମିନିମମଟା ହଉଚି ହଜାରଟଙ୍କା ଗୋଟା
ହଁ ମାନେ ଝିଅ ଖାଲି ତୁ ଯଦି ଖାଲି ବୁଲିବାକୁ ସେମିତି ଯିବୁ ତାହେଲେ ହଜାର ଟଙ୍କା ହେଇଯିବ।
ହଁ ଆଉ ତୁ ଯଦି କିଣା କିଣି କରିବୁ ଭଲ ମନ୍ଦ କି ଭୋଗ ଭୋଗ ଭୋଗ ତ ମିନିମମ୍ ପୁରୀ ଯାଇଛୁ ମାନେ ପୁରୀରୁ ଆଣିବୁ। ଭୋଗ ମିନିମମ୍ ଶହେଶହ ଆସି ହେଲାଣି ଦୁଇଶହ ଅଢେଇଶହ ଟଙ୍କା ହେଲାଣି ଭୋଗ।
ତ ତୁ ଯଦି ଖାଲି ଯଦି ବୁଲିଆକୁ ଯିବୁ ତାହେଲେ ହଜାର ଟଙ୍କା ଭିତରେ ହେଇଯିବ ଯିବା ଆସିବା ହେଇଯିବ। ଆଉ ତୁ ଯଦି ଭୋଗ ଭୋଗ କିଣିବୁ ଆଉ ସେ ଜିନଷ୍ ଜିନିଷ ଫିନଷ କିଣିବୁ ତାହେଲେ ଯାହାହେଲେ ତୋତେ ଦି ହଜାର ଟଙ୍କା ଖଣ୍ଡେ ଖର୍ଚ୍ଚ ହବନା ଆଉ।
ମିନିମମ୍ ପଇସା ନହେଲେ ତୁ ଯଦି ଯିବୁ ଗୋଟେ ଠାକୁରଙ୍କ ଯାଗା ଯାଇଚୁ ରହୁଚନ୍ତି। ଯେଦି କିଛି ରୁମ୍ ନ ମିଳିଲେ ବା ଗୋଟେ ପୁରୀ ବଡଦାଣ୍ଡ ଏଡେବଡ଼ ଦାଣ୍ଡ ପଡ଼ିଛି ସେଇଠି ଶୋଇବୁ କଣ ଅଛି?
ହଁ ହେଇଥେରେ କଣ ଅଛି? ବଡଦାଣ୍ଡରେ
ହଁ ମୋବାଇଲ୍ ତ ଚୋରି ହବା ବି ବିକା ଆରିଆ କୁଆଡେ ଯାଇଥିଲେ କୋଣାର୍କ ନା କଣ କୋଣାର୍କ କରେ ସେଠି ଫୋନ ଥୋଇ ଦେଇକି ଫ ଫଟ ଉଠାଉଛନ୍ତି ସେଠୁ ଫୋନ୍ କିଏ ନେଇ ପଳେଇଲାଣି।
ହଁ।